ହ୍ୟାଲୋ। ଜୟ ଜଗନ୍ନାଥ ହ। କଣ କରୁଚନ୍ତି ଆପଣ ନାଇଁ ମୁଁ ହଁ ଆମେ ତ ଏଠି ଖାଇକି ଟିକେ ଖରାଲ ଟାଇମ ଟିକେ ରେଷ୍ଟ ଆଉ।
ଅଁ ହଁ ଆଉ ପାଗ କେମତି?
ଟିକେ ରେଷ୍ଟ ଆଉ ପାଗ ପୁରା ବର୍ଷା ହଉଛି ଝିପ ଝିପି ବର୍ଷା।
ଏଠି ବି ସେଇ ବର୍ଷା।
ପୁରା ବର୍ଷା ମାନେ ଏତେହଲାାଗ ଫ୍ୟାନ୍ ବି ବୁଲିଲେ ବି ଥଣ୍ଡା ଲାଗୁ ପୁରା ବର୍ଷା ଦି ଘଣ୍ଟା ହେଲାଣି ବର୍ଷା ହଉଛି ନା ବାହାରି ହଉନି ଏତେ ବର୍ଷା।
ଉଁ ହୁଁ ନାଇଁ ଏଠି ଏତେ ଜୋରେ ହଉନି ତଥାପି ଜିପି ଜିପି କରୁଚି ଆଉ।
ନାଇଁ ନାଇଁ ଦୋର ହଉଥିଲା ଏବେ ବୋଧେ ଟିକେ କମିଲାଣି ପୁରା ଥଣ୍ଡା ପାଗ କୋହଲାପାଗ ପୁରା। ଫ୍ୟାାନ ବନ୍ଦ କରିଦେଲୁ ନା ଏତେ ଥଣ୍ଡା ହଉଛି।
ହଁ ଆଜି କୁକୁଡ଼ା ମାଂସ
ଆଉ ବଡ଼ିଆ ଆଉ କଣ। ଥଣ୍ଡା ଦିନକୁ ଭଲ ଆଉ ଦେଶୀ ଚିକେନ ନା ବ୍ରଏଲର?
ନା ବ୍ରଏଲର ନା ଦେଶୀ କୋଉଠୁ ଆସିବ।
ଦେଶୀ ତ ଆଉ ମିଳୁନାହାନ୍ତି କିନ୍ତୁ ବ୍ରଏଲର ଟିକେ ମନା କରୁଛନ୍ତି ଡକ୍ଟର ମାନେ ଖାଇବା ପାଇଁକା ସବୁବେଳେ ଆଉ ବେଳେ ବେଳେ ଖାଇଲେ ଚଳିବ।
ସେଇ ବେଳେ ବେଳେ ଶୁକ୍ରବାରିଆ ଟିକେ ଏଠି ମିଳେ ନା ତ।
ଓହୋ ଆ ଦେଶୀ କୋଉଠି ମିଳୁଛି ଦେଶୀ ମାଛ ଆପଣଙ୍କ ଆଡ଼େ ମିଳୁଚି?
ହଁ ହଁ ଦେଶୀ ମାଛ ମିଳୁଚି।
ଆଉ ସେଇଟା ଖାଇଲା ଆହୁରି ଭଲ କିନ୍ତୁ ମିଳୁନି ସବୁବେଳେ ମୁଁ ବି ସବୁବେଳେ ବରଫ ମାଛ।
ଆଉ ସେଟା ମିଳେ ନା ଆଉ କଁ କରିବା ଆମର ଏଠି
ଉଠାସ
ସେଇ ତ ନଈ ପୋଖରୀ ଯୋଉଠି ପାଖରେ ଥିବ ସେ ହିଁ ପାଇବେ ସେ ପୁଣି ଡବଲ୍ ରେଟ୍ ସବୁ।
ନାଇଁ ଡବଲ୍ ରେଟ୍ ତାପରେ ମିଳିବା ବି ଦରକାର ଯେ ତିକି ମିଳୁଚି ଲୋକ ବହୁତ ଆଜିକାଲି କେହି ଖାଉନାହାନ୍ତି ବରଫ ଦିଆ ମାଛ ସବୁ ଦେହ ପାା ଖରାପ ବ୍ଲଡ଼ ପ୍ରେସର୍ ଡାଇବେଟିସ୍ ଏସବୁ ଲୋକ ଖାଉନାହାନ୍ତି ସେମାନେ ସବୁ ସେ ଯୋଉ ଦେଶୀ ମାଛକୁ ଅ ପେକ୍ଷା କରିଚନ୍ତି ସିଏ ଯଦି ଦି କିଲେ ମରା ହଉଚି ପାଞ୍ଚ ଜଣ ଲୋକ ହାବୁଡୁଚନ୍ତି ଆମକୁ କିଏ ଦଉଛି ଏଇଟା ହଉଚି କଥା ଆଉ ବାରିଘରେ କଁ ଫସଲ ଲଗେଇଚନ୍?
ହଁ ବାରିଘରେ ଆମର ଜହ୍ନି ଲଗା ହେଇଚି କାକୁଡି ଲଗା ହେଇଚି ଖଡା ଶାଗ ବି ବୁଣା ଯାଇଛି ତାପରେ ଏଇ ଯୋଉ ଅ ଚତୁର୍ମାସ ପାଇଁ ବର୍ଷା ହେଇ ହେଇ ଯିଲା ତା ଦେହରେ ସେ ଖଡା ଗୁଡା ସବୁ ରୁଆଯିବ ଚାରିପଟ ଯାକ ଯେମିତି ଆମେ
ମାନେ ଛିଣ୍ଡେଇକି ଖାଇ ପାରିବ।
ଖାଇପାରିବ ଶାଗ ଛିଣ୍ଡେଇକି ଖାଇପାରିବ
ସେଇଟା ଭଲ କାହିଁକି ନା ବାହା ବାହାରୁ ଯୋଉ ଆମେ ସବୁ କିଣୁଚେ ବାରିଘରେ କିଛିଟା ସବୁବେଳେ ତ ଯୋଗେଇ ହଉ ନ ଥିବ ଯାର ପରିବାର ଘର ଆଉ ଜଣେ ଦି ଜଣ ଲୋ କଣ ଗୋଟେ ଦିଟା ଗଛ ହେଇଯାଇଥିବ କେତେ ଜହ୍ନି ଭେଣ୍ଡି ଲାଗିବ ଯାହାର ପରିବାର ଘର ହେଇ ପାରିବ।
ହେଇପାରିବ ନାଇଁ ତ।
କିନ୍ତୁ ବି ବେଳେ ବେଳେ ବି ମିଳୁଥିବ ଟିକେ ଭଲ ଫ୍ରେସ୍ ଜିନିଷ ଟା ଖାଉଥିବା ଆମେ ବଜାରରୁ ଆଣୁଚେ କୋଉ ଦିନର ସିଏ ଉଁ କେମିକାଲେ ଇଏରେ ବୁଡେଇ ଦେଇକି
ଆମ ଗାଁ ରେ ସବୁ ପନିପରିବା। ଚାଷ ହଁ ହଁ ହଁ ହଁ ନାଇଁ ଆମର ଉଁ ସେ ବାହାରେ ବାହାରେ ରହିଲେ ମାନେ କିଣା କିଣି କରିବେ କିଣିକି ଖାଇବେ ଆମର
ନାଇଁ ବାରେ ନାଇଁ ଗାଁ ହେଲେ ବି ଯୋଉଠି ସୁବିଧା ନାହିଁ କରିବାର ଆମର ସବୁ ମାଙ୍କଡ ଖାଇ ଦଉଚନ୍ତି।
ଓ ହୋ।
ତି ଗୋଟା ଅଧା ଲଗେଇ ଦଉଚ କିନ୍ତୁ ଧର ଲଗେଇଚୁ ମାଙ୍କଡ ପଶିକି ଯ ଦି ଅଧେ ଖାଇଲାଣି ଆମେ କେତବେଳେ ଗୋଟା ଦିଟା ଆଇଁଲୁ।
ଆ
ଏମିତି ଆଉ ମାଙ୍କଡ ଟିକେ ରହୁଚନ୍ତି ଆଉ ଲଗେଇ ହଉନି।
ନାଇଁ ଆମ
ଥିଲେ ବୁଲିଆକୁ। ଏବେ ତ ଚାଲିଚି ଦେଉ ସ୍ନାନ ପୂର୍ଣ୍ଣିମା ରଥଯାତ୍ରା
ହୁଁ ହୁଁ।
ବହୁତ ଭିଡ।
ପ୍ରବଳ ଭିଡ। ଆଉ ପୁରୀ ତ ଏବେ ଆମେ ଯାଇପାରିବୁନୁ କାରଣ ଆମର ମୋ ଶ୍ୱଶୁରର ଏବେ ବେ ହେଇଛି ନା ସେଥିପାଇଁ ଯାଇ ହବନି ବର୍ଷେ ହେଲେ ଯାଇ ପୁରିକି ଯିବା ହଁ।
ଏ ଯେବେ ବି ଯିବେ ପୁରୀ ଏକାଦଶୀ ଦେଖିକି ଯିବେ ଯେତୁ ଫ୍ୟାମିଲି ନେଇକି ଯିବେ ଆମେ ମାନେ ତ ଗଲା ମାନେ ପିଲା ଛୁଆଙ୍କୁ ନିଶ୍ଚିନ୍ତ ନବା। ତଣକରି ଏକାଦଶୀ ଦେଖିକି ଯିବେ ବଡ ଏକାଦଶୀ ଏକା ଦଶି ନା କଣ ନା ରା ରାତିରେ ଜଗନ୍ନାଥଙ୍କର ଗୋଟେ ପହଡ ସିଷ୍ଟମ ଥାଏ ସେଇଟା ରାତିରେ ପଡେନି ତାଙ୍କର। ଅଲଗା ଦିନକରେ ଯୋଉ ନୀତି ହୁଏ ନୀତି ପାଇଁ ଯୋଉ ଲାଇନ ରେ ଲୋକ ଠିଆଇଥାନ୍ତି ବନ୍ଦ କରିଦିଅନ୍ତି ନିତି ଘଣ୍ଟେ ଦି ଘଣ୍ଟା। ଠାକୁର ଗାଧେଇବେ ତାଙ୍କର ମାର୍ଜନା ଅଛି ବେଶ ଅଛି। ସେଗୁଡା ସବୁ କଣ କରନ୍ତି ସେମାନେ ସେଥିାଇଁ ଆମକୁ ବନ୍ଦ କର ଆମେ ଲାଇନ ରେ ଛୁଆଙ୍କୁ ଧରିଥାନ୍ତି ଛୁଆ ଏକ ଲାଗିବ ଦୁଇ ଲାଗିବ କା କୁ ଶୋଷ ଲାଗିବ ବୋହୁତ ଲୋକ ଲାଇନ ଠିଆ ହେଇକି ବିରତି ହେଇ ଫେରିକି ବି ପଳେଇ ଆସନ୍ତି କିଛି ଲୋକ ଲାଇନ ସ କାଶିବି ମାନେ ଯାଇକି ବି ଜଗନ୍ନାଥଙ୍କୁ ଦର୍ଶନ କରନ୍ତିନି ଏ ଏତେ ଭିଡ ରେ ଛୁଆଙ୍କୁ ନେଇକି କୁଆଡେ ଯିବୁ।
ମୁଁ ପୁରା ଯାଇଥିଲି ମୁଁ ଦର୍ଶନ ହିଁ କରିପାଇଲିିନି ଏତେ ଭିଡରେ ବା
ବୋହୁତ ଭିଡ ତାପରେ ଏଇ ଛୁଆକୁ ନେଇ ଗଲେ ମାନେ ଯୋଉ ଚପା ଚପିରେ ଛାଡି ଦଉଛନ୍ତି ପୁରା ଅଣ ନିିଶ୍ୱସି ହେଇଯାଉଛନ୍ତି ପିଲା।
ସେଇଥି ବି ମୋର ସହିତ ବି ସେଇଟା ଘଟିଥିଲା ମୋ ପୁଅ ପୁରା ଗୁଣ କାଇ ଦି
ହେଇ ଜି ଏପା ମୋ ଝିଅ ପା ହେଇଥିଲା ମୋ ଝିଅ ପା ହେଇ ଥିଲା ମାନେ ମୋଠୁ ପଳେଇଲା ବୋହୁତ ଦୂର ଗୋଟେ ଛୋଟ ମୋ ପିଲା ତାକୁ ଆଉରି ଧରିକି ଆଣିକିଦେଲା ମୁଁ କଇଲି ଏ ପୁଅ ମୋ ଝିଅକୁଟିକେ ଧ ସି ଯାହା ହଉ ତାକୁ ଟେକି ଟେକି ଆଣି ମତେ ଦେଲା ତାପରେ ମୋ ଝିଅ ଯେ ନିଶ୍ୱାସ ନେଇ ନପାରେ ଯେମିତି ଅଜିନ୍ ପୁରା ସେମିତି ହେଇଗଲା ମାନେ ଏତେ ଇଏ ହେଇଗଲା ମତେ ବି ଡର ଲାଗିଲା
ମତେ ହୁଁ ହୁଁ ମୋ ସହିତ ବି ସେୟା ଘଟିଥିଲା।
ଏଇଟା ମାନେ ଗୋଟେ ଡର ନା।
ହଁ ହଁ ତାପରେ।
କିନ୍ତୁ ଆମର ଇଚ୍ଛା ହଉଛି କଣ ନାଟି ପୁରି ଦେଖିବାକୁ ସେଇ ସକାଶେ ଇଛା ହଉନି ଜଗନ୍ନାଥ ଥ କତିକି ଯିବାକୁ ଡର ମାଡୁଛି କିନ୍ତୁ ଏ ଏକାଦଶି ଦିନ ଗୋଟେ ସୁବିଧା ଆମ ଫାମିଲି ମମାନଙ୍କ ପାଇଁ କଣ ପୁଅ ପିଲା ତ ଗଲେ ସେ ତାଙ୍କ ଏକା ଏକା ତାଙ୍କର କିଛି ଅସୁବିଧା ନାହିଁ ଜେ କେତେ ଭିଡ ହେଲେ ସିଏ ପଳେଇବେ ଏକାଦଶୀ ଦିନ ଯିବେ ରାତି ସାରା ପୁରା ଫାଙ୍କା ମାନେ ଫାଙ୍କା କଣ ମାନେ ଜଗନ୍ନାଥଙ୍କର ପହଡ ଟା ନାହିଁ। ସକାଳ ପର୍ଯ୍ୟନ୍ତ ଗୋଟେ ତାଙ୍କର ଗୋଟେ ଦୀପ ଦୀପ ଅଛି ଏକାଦଶୀରେ ମହାଦୀପ ଉଠେ ଆଉ ସିଏ କଣ ଉପେରେ ତ ଏତେ ଉପରେ କହନ୍ତି କଣ ଶୁଭେନି କିନ୍ତୁ ଖାଲି ଶୁଭେ କଣ ଗୋଟେ ଠାକୁରଙ୍କୁ ଡାକନ୍ତି ସେ ଦୀପ ଉଠେଇଲା ବେଳେ। ସେ ପର୍ଯ୍ୟନ୍ତ ପହଡ ନଥାଏ ତେଣୁକରି ଲୋକ ସେମିତି ଲାଇନ ରେ ଚାଲନ୍ତି। ତମେ ସନ୍ ନ୍ଧ୍ୟା ବେଳକୁ ବାହାରିବ ଆରାମ ସେ ବଡ ଦାଣ୍ଡରେ ଶୋଇବ ଲଜ ଫଜ ଘର ଫର କିଛି ନ ନିଅ ଅଯଥା ପଇସା ଖର୍ଚ୍ଚ ବଡ ଦାଣ୍ଡରେ ରେଷ୍ଟ ଦେଖିବ କେତେଳେ ଲାଇନ ଫାଙ୍କା ଅଛି ଗୋଟେ ଦିଟା ରାତିରେ ଫାଙ୍କା। ଆଉ ଯେହେତୁ ଜଗନ୍ନାଥଙ୍କ ଯେତିକି ତମେ ବଡ଼ଦାଣ୍ଡରେ ପହଞ୍ଚିଲ ସେଠି ଆଉ ଗାଧେଇବା ଦରକାର ନାହିଁ ଯେ ଗୋଟେ ରାତି ହେଇଗଲା ମୁଁ ଗାଧେଇଲେ ମନ୍ଦିର ଯିବି। ସେଇଟା ଆଉ ଧରା ଯିବନି। ତମେକଁ କହିଲ ଲାଇନ ରେ ଠିଆ ହବା ଦରକାର ନାଇଁ ପୁରା ଲାଇନ ଫାଙ୍କା ବା ଯିବ ଜଗନ୍ନାଥଙ୍କୁ ଦର୍ଶନ କରିବ ପୁରା ଫାଙ୍କାରେ ଅବଢା ବି ମିଳୁଛି ରାତିରେ ବି ତମେ ଖାଇବ। ପୁରା ବଢିଆ, ଯେବେବି ଯିବେ ଏକାଦଶୀ ଦିନ ଯିବେ। ସେ ପୁରା ମହାଦୀପ ବି ଦେଖିବେ ସେଇଟା କୁଆଡେ କହିବା କଥା ଯୋଉମାନେ ଏକାଦଶୀ କରଛନ୍ତି ଯେ ଏଟା ଭାଗ ଗ୍ଯରେ ଥିଲେ ଦୀପର ଦର୍ଶନ ଲୋକମାନେ କରନ୍ତି ସିଏ ବଢିଆ ଯିବେ ଯଦି କେବେ ଯିବେ ଫ୍ୟାମିଲି ନେଇକି ତାହେଲେ ଏକାଦଶୀ ଦିନ ହିଁ ଯିବେ ବଢିଆ। ଆମେ ଏବେ ଏକାଦଶୀ ଦିନ ଯାଇଥିଲୁ। ଛୁଆଙ୍କୁ ନେଇକି ବଢିଆ ସୁବିଧା ଆମର ହେଲା। ଦେଖିକି ଦର୍ଶନ କରିକି ଆସିଲୁ।
ଆମେ ଯାଇଥିଲୁ ମଝିରଜ। ସଂକ୍ରାନ୍ତିରେ ପ୍ରବଳ ଭିଡ ମାନେ ଆମେ ଦେଖିପାଇଲୁ ନୁ ବା ଠା କୁରକୁ ଆମେ ଦେଖି ପାରିଲୁ ନାହିଁ ଏତେ ଭିଡରେ ତାପରେ ଆଗରେ ସବୁ ବଡ ବଡ ଲୋକ ଠିଆ ହେଇପଇଲେ। ଆମେ ଆଉ କୋଉଠୁ ଦେଖିବୁ ତାପରେ ତ ସେ ସେଠୁ ଠେଲିଠେଲିକା ନେ ପୋଲିସ ଚାଲ ଚାଲ ଚାଲ।
ହଁ ପୋଲି ସିଏ କହିବେ ଚାଲ।
ଚାଲ। ଆଉ ଚାଲି ଚାଲିିକା ପଳେଇ ଆସିଲି ଆଉମୁଁ ଠାକୁର କେତେବେଳେ ଦେଖିବି ମୁଁ ଦେଖିପାଇଲିନି ଠାକୁର।
ନାଇଁ ତାପରେ ଆଉ ଗୋଟେ ଜାଗାରେ କୋଉଠି ଦେଖିବେ କହିଲ ଯୋଉ ଧର ଆମର ଲାଇନ ରେ ଗଲେ। ତାପରେ ମନ୍ଦିର ଭିତରକୁ ଯୋଉ ପାହାଚ ଅଛି ଉପରକୁ ଚଢିବା ପାଇଁକା।
ହଁ ହଁ ହଁ।
ପୁରା ମନ୍ଦିର ଜଗନ୍ନାଥ ପାଖ କଥା କହୁଛି ପୁରା ଜଗନ୍ନାଥ ପାଖ କଥା କହୁଛି। ଯୋଉଠି ଗରୁଡ ସ୍ତମ୍ଭ ଅଛି ଆପଣ ଗରୁଡ ସ୍ତମ୍ଭ ପଟେ ବୁଲିବେନି।
ଉଁ।
ଗରୁଡ଼ ସ୍ତମ୍ଭକୁ ସେଇଠି ଦୂ ରୁରୁ ଥାଇକି ଛୁଇଁକି ମୁଣ୍ଡିଆ ମାରି ଦେଇ ଫେରିଆସିବେ ସେଇ ଯୋଉ ମଛି ଜାଗାରେ ଠିଆ ହେବେ।
ହୁଁ ହୁଁ।
ସେଇଠି ଠିଆ ହେଇ ପିଲାମାନଙ୍କୁ କାନ୍ଧରେ ବସେଇ ଦେବେ ଟେକିଦେବେ ଆରାମସେ ଦେଖିବ ସେପଟେ ଯୋଉ ଚପା ଚପିରେ ଯାଇ ଯେ ତିକି ଦେଖିନ ପାରିବେ
ହଁ ହଁ।
ସେଇଠି ଠିଆ ହେଇକିନା ପିଲାମାନଙ୍କୁ ହଜବେଣ୍ଡ ମାନେ ଯାଇଥିବେ କାନ୍ଧରେ ଠିଆ କରି ଦେବେ ବସେଇଦେବେ ଆରାମସେ ଦେଖିବେ ପୁରା ବଢିଆ ଦେ ଖା ଉଚୀ ସେଠି ତ ଠେଲିକି ଲୋକ ନେଇଯାଉଛନ୍ତି ପୋଲିସ ବି ନେଇଯା ଉଚି ଦେଖିବେ କଣ? ଏଠି ଆରାମ ସେ ଦେଖିବେ ଦଶ ମିନିଟ୍ ଥାଇକି ବି ପୁରା ଅନେଇକି ଦେଖିବେ ଜଗନ୍ନାଥଙ୍କୁ ଜଗନ୍ନାଥ ଟିକେ ଗୋ ଟେ ଆଖି ଦେଖାଯିବ କିନ୍ତୁ ଆପଣ ଟିକେ ସାଇଟ୍ କି ପଳେଇବେ ଜଗନ୍ନାଥ ପୁରା ଦିଟା ଆଖି ଦେଖାଯିବ ବଢିଆରେ। ଯେବେବି ଯିବେ ଏମିତି ଉପାୟରେ ଦେଖିବେ କିଛି ଛୋ ପିଲାଙ୍କୁ ନେଇଗଲେ ଅସୁବିଧା ନି ମୁଁ ମୋ ଛୋଟଛୁଆଦିଟା କୁ ନେଇ ଯାଇଥିଲି ମୁଁ କହିଲିି ଯି ଏଇ ଭିଡ ହେଇଛି ଏଇଠି ମୁଣ୍ଡିଆ ମାରି ଘରକୁ ପଳେଇବି ଦେଖିଲା ଠାକୁରଙ୍କ ଡାକିଲି ମୁଁ ଦେଖିଆ କେମିତି ଉପାୟରେ ଟିକେ ଦେଖିବି ମୁ ବଢିଆ ଟ୍ରିଇ ପାଇଗଲି ତା ବାବାଙ୍କ ସବୁ କାନ୍ଦରେ ବସେଇ ଛୁଆଙ୍କୁ ଦେଖେଇ ଦେଲେ। ମୁଁ କହିଲି ମତେବି ଟିକେ ଟେକିଦିଅ ମୁଁ ବି ଟିକେ ଦେଖିଦେବି। ମୁଁ ଦେଖା ଗଲାନି ମୋ ଆଗରେ ବଡ ବଡ ଲୋକ ଅଛନ୍ତି ସିଏ ମତେ ବି ଟିକେ ଟେକି ଦେଲେ ମୁଁ ବି ଦେଖିଦେଲି ଆଉ।
ସେ
ଦିଥର ଦେଖିକି ଆଇଲୁ ସେଦିନ ପୁରା ଫାଙ୍କା ଥିଲା ଦିଥର ଦେଖିଲୁ। ତାରେ ଅବଢା ବି ଖାଇଦେଲୁ ପୁରା ରାତି ତିନିଟାରେ ଅବଢା ଖାଇଦେଲୁ। ସିଏ ବି ପୁରା ଫାଙ୍କା ଥିଲା ଅଭଡା ହଲ ପୁରା ସେ ଇଏଟା ପୁରା ଫାଙ୍କା ଥିଲା ସେଠି ବି ଖାଇଦେ ଖାଇ ଦେଇ ତାପରେ ଭୋରୁ ଭୋରୁ ବି ସମୁଦ୍ର କୂଳ ପଳେଇ ଆଇଲୁ ଛୁଆ ବି ଟିକେ ଥଣ୍ଡା ସକାଳୁ ସକାଳୁ ଟିକେ କୋଲା ପାଗ ହେଇଥିଲା। ସମୁଦ୍ରରେ ବି ଗାଧୁ ଗାଧି ଲଢଡି ଭାଙ୍ଗିଦେଲେ ଦଶଟା ଭିତରେ ଆସି ଆମେ ଷ୍ଟେସନ ବାରଟା ଭିତରେ ଆସିିକି ଘରେ ଆଉ କିଛି ଅସୁବିଧା ନାହିଁ।
ସେଇ ଯୋଉ ପୁରୀ କି ପୁରା ଭୁବନେଶ୍ଵର ଯୋଉ ଷ୍ଟେସନ। ସେ କେମିତି ମାନେ ସାଇକେଲ ବି ଯିଏ ଯିବ ସେ ଜୋରରେ ଯିବ।
ସିଏ ବା ଏଇନା ଯୋଉ କାମ ହଉଛି ଯୋଉ ଭୁବନେଶ୍ଵରଠୁ ପୁରୀ ପର୍ଯ୍ୟନ୍ତ ଯୋଉ କାମ ହଉଛି ମାନେ ଆଉ ଲାଇନ ହଉଛି ଯୋଉଠି ଏତେ ଟ୍ରେନ ଆସୁଛି ବାହାରୁ ସିଏମାନେ ଟ୍ରେନ ସବୁ ଜାମ୍ ହଉଛି ସେଥିପାଇଁ ସରକାର କରୁଛି ମାନେ ଆଉ ଧାର ପକଉଛି ଆଉ ଟ୍ରେନ ଯିବ। ସେ ଯୋଉ ସବୁ ଯୋଉ କାମ ହଉଛି ଗୋଏ ଲାଇନ ରେ ସବୁ ଯାକ ଗାଡି ପାସ୍ କରୁଛି ତେଣୁକରି ସବୁ ଟ୍ରେନ ତିନି ଘଣ୍ଟା ଦି ଘଣ୍ଟା ବାତିଲ। ମାନେ ଯୋଉଟା ଆଠଟାରେ ଯିବା କଥା ସେ ଏଗାରଟାରେ ଯାଉଛି ଯୋଉଟା ଏଗାରଟାରେ ଯିବା କଥା ସେଟା ରାତିନିଟାରେ ଆଉଛି। ବହୁତ କଷ୍ଟ ଟିକେ ଆଉ କଣ କରିବା ନାଇଁ ବଡ ବ ଦାଣ୍ଡରେ ବହୁତ ସୁବିଧା ହେଇଛି ଏସି ବସ୍ ଚାଲୁଛି ବଡ ଦାଣ୍ଡରେ
ହ ହଁ।
ପଇସା ପତ୍ର କମ ଖର୍ଚ୍ଚ ଏ ସସି ବସ୍ ଚଲୁଛି ଭଲ ସୁବିଧା କରୁଛି ପାଣି ପାଣି ସବୁ ରଖ ଦେଇଛି ସିଷ୍ଟମ କରିଛି ଭଲ ସବୁ। ଏଇ ଟିକେ ଭିଡ ଆଉ ଆମେ ଯେନ୍ ଯାଉଛେ ସବୁ ବାହାର ଦେଶରୁ ଲୋକ ଆଉଛନ୍ତି।
ସବୁଦିନ ତ ପୁରୀରେ ଭିଡ ଆଉ ସବୁ ଦିନ ଭିଡ।
ସବୁଦିନ ଭିଡ଼।
ଭିଡ଼।
ଯାହା ହଉ ଆମର ଗୋଟେ ପୁରୀ ଧାମ ରେ ଜଗନ୍ନାଥ ଅଛନ୍ତି ଅଧିକା। ବିଦେଶରୁ ତ ଲୋକ ଆଉଛନ୍ତି ଆଉ କଣ ଏଇଟା ଆମ ଆମ ଦେଶକୁ ଆସୁଛନ୍ତି ନା।
ହଁ ଓଡିଶାର ମଉଣ ମଣି ଷିଏ।
ସେ ଜଗନ୍ନାଥ ସମସ୍ତଙ୍କୁ ସେମିତି ଭଲରେ ରଖୁଛନ୍ତି ତାଙ୍କ ଗୁହାରି ଶୁଣୁଛନ୍ତି ବୋଲି ସେମାନେ ଏତେ ଦୂରୁ ଧାଁଇଁକି ଆ ନା ନ ହେଲେ କଣ ଯାଇପାରେ ଯୋଗ ନହେଲେ ଗାଁ ମନ୍ଦିର ବି ଜଣେ ଦର୍ଶନ କରିପାରିବନି ଆଉ ପୁରୀ କଥା ତ କାହିଁରେ। ଆମେ ତ ଏଥର ଗଲୁ ହଠାତ ଗଲୁ ମୁଁ ଠାକୁର ଘରେ ପୂଜା କରିଥିଲି ମୁଁ କହିଲି ଜଗନ୍ନାଥ ସମସ୍ତଙ୍କ ଡୋରି ଲଗଉଛ ମୁଁଟିକେ କେତେ ଦିନଠୁ କହୁଛି ଯିବି ଏବେ ଟିକେ ଡରି ଲଗଉନ ହଉ ନ ଲଗା ଆଉ ତମେ ରାଗି ମ ଉପରେ ମୁଁ ବି ତମ ଉପରେ ରାଗିଛି ମୁଁ ଠାକୁର ପୂଜା କରିକି କୋଠା ଉପରୁ ତଳକୁ ଆସି ମୋ ହଜବେଣ୍ଡ ଆସିକି କହିଲେ କି ଆଉ ପୁରୀ ଯିବା। ପୁରୀ ପୁରୀ କୁଆଡେ ଯିବା ନା। ହଁ ଆଜି ସବୁ ଯାଉଛନ୍ତି ଏକାଦଶୀ ଅଛି କୁଆଡେ ଯାଉଛନ୍ତି ମୁଁ କହିଲି ନା କାଲି ଶୁକ୍ରବାର ମୋର ସନ୍ତୋଷୀମା ଖାଇବା ପିଇବା ହଇରାଣ ହବା ଆଉ। ହ ହଉ ନହେଲେ ଯିବାନି ଆଉ ପୁଣି ମୋ ମନ ଭିତରେ ଖାଲି ଗୁଡୁ ଗୁଡୁ ହେଲା କହିଲି ହଁ ମଁ ଯିବା ଜଗନ୍ନାଥ ଡାକୁଛନ୍ତି ମାନେ ସେ ଖାଇବା ପାଇଁ କିଛି ନା କିଛି ରଖିଥିବବେ ଚାଲ ଯିବା ଆଉ ପୁଣି ତା ଟିକେ ପରେ ଜଣେ କହିଲ ଟ୍ରେନ ଯାଉନି ପୁଣି ବୁଝିଲା ବେଳକୁ ଟ୍ରେନ ଯାଉଛି ମାନେ ଏମିତି ହେଇ ହେଇ ଦିଟା ବାଜିଗଲା। ଦିଟାରେ କନଫର୍ମ ହେଲୁ ଯେ ଯିବା ମୁଁ କହିଲି ଆମେ ଯଦି ଖାଇବୁନୁ ସୁ କୁକୁରରେ ବାହାର ଜିନିଷ କିଛି ଖାଇବନି ମୁଁ କଣ କଲିି ଘରୁ ଚୁଡା ସ ତୁଳା ଚୁଡା ଭଜା ରୁଟି ଭଜା ମାନେ ସବୁ ବନେଇ ବାନେଇ ଘରୁ ଖରାବେଳେ ନ ଶୋଇକି ଚଲେଇଲି ଆଉ। ଷ୍ଟେସନ ଗଲା ବେଳକୁ ଟ୍ରେନ ବାତିଲ କରିଦେଲା
ଅ
କଣ କରିବୁ ଆମ ଘର ପାଖ ଟ୍ରେନ ବାତିିଲେ ଆମେ କୋଉଠି ଆଉ ଯିବା ପୁଣି ଆଉ ଗୋଟେ ଷ୍ଟେସନ ଗଲୁ ସେଠୁ ସବୁବେଳେ ପରିକି ଅଛି ଟ୍ରେନ୍ ଯାହା ହଉ କଷ୍ଟେ ମଷ୍ଟେ ସେଠିକି ଯାଇ ପହଞ୍ଚି ଟିକେଟ କରି ତିନି ଘଣ୍ଟା ବାତିଲରେ ଟ୍ରେନ ଆସିଲା ଯୋଉଟା ଆଠେଟାରେ ସାତେଟା ଚାଳିଶିରେ ଛାଡିବା କଥା ତା ଏଗାରଟା ଚାଳିଶିରେ ଛାଡିଲା କଁ କରିବୁ। ତ ଯାଇ ପହଞ୍ଚିଲୁ ଗୋଟେ ରାତିରେ ଯା ହଉ କିନ୍ତୁ ଜଗନ୍ନାଥ ଦର୍ଶନ ଭଲେରେ କଲୁ ଅବଢା ବି ଖାଇଦେଲୁ ମୁଁ କଇଲି ଅବଢା ଖାଇପାରିବିନି ମୋର ଶୁକ୍ରୁବାରେ ହବ। ଆମେ ଚୁଡା ଫୁଡା ଚକଟିକି ଖାଇଦବା ଚୁଡା କଦଳୀ ଆଉ କିନ୍ତୁ ଏମିତି ହେଲା ଜଗନ୍ନାଥ ଥ ଦର୍ଶନ ବି ହେଲା ଅବଢା ବି ହେଲା ଘରେ ଆସିକି ଅରୁଆ ହାତ ଡାଲମା ଘରେ ଖାଇଲୁ ଆସିକି ମାନେ ପୁରା ବଢିଆ ଶାନ୍ତି ଲାଗିଲା ଯା ହଉ ଗୋଟେ ସ୍ମୃତି ଆଉ ଜଗନ୍ନାଥଙ୍କର ଆଉ ଅନୁଭୂତି ଗୋଟେ ଆଉ।
ମୁଁ ବି ସେମତି ଯାଇଥିଲି ଜଗନ୍ନା ଆମର ହେଇଗଲା ଟାଇମି ବାର ମିଣ୍ଟିି ହେଲାଣି ଆହ ହ
ରଖୁଚି ଆଜ୍ଞା